ଆପଣ ଏବେ କୁଆଡେ ଯାଇ ଥିଲେ ଆମ ବାବୁ ଦେଖିକି ଆସିଲେ କି ଆପଣ ଗୋଟେ କୁଆଡ଼େ ଯାଇଥିଲେ ଆପଣ ଦେଖିକି ତାଙ୍କୁ ହସିଲେ ତ ମୋତେ। କହୁଥିଲେ କି, ତାଙ୍କ ଭାଇ ନା। କୁଆଡେ ଯାଇଥିଲେ ଛକ ଆଡେ, ଏମତି କଥା କୁଆଡେ ଯାଇଥିଲେ କି?
ଆଜ୍ଞା! ସଖାଳୁ ପହରୁ। ବିଶ୍ୱାସ କରିନି ମୁଁ ଉଠିଲି, ଆଉ କିଛି କହିଲେନି। ଏବେ କହିଲେ ଯେ ସାଙ୍ଗେ ସାଙ୍ଗେ ଆଳୁ ସରିଯାଇଛି। ଆଳୁଟା ଆଣିବ ଯାଅ, ମୁଁ କହିଲି ଏଇ କଥାଟା ତମେ ସକାଳୁ କହିଲନି ନା ସକା କାଳୁ କହିଲେ ତ ତମେ କହିବ। ସକାଳୁ ଉଠୁ ଉଠୁ ତୋର ପଡ଼ିଗଲା ଇଏ, କାଲିଠୁ କହିଲୁନୁ ଏମିତି କହିବି ବୋଲି। ସେ ସେଇଥିପାଇଁ କହିଲା ମୁଁ ସେଇଥିପାଇଁ ଡେରି କରି କହିଲି ଯାଅ ଆଳୁ କିଲେ ନେଇଆସିବ। ଆଉ କହିଲେ, ମୁଁ ତେଣୁ ବାଧ୍ୟ ହେଇକି। ଗଲି ଆଳୁକିଲେ ନେଇକି ଆସିଲି, ଆଉ କଣ କରିବି।
ଆଛା ଆଛା। ଆ ମୁଁ କହୁଥିଲି କି ଦେଖନ୍ତୁ ମାନେ ସ କାଳୁ ହିଁ ପରିବାଟା ଆଣିବା କଥା। ମାନେ ସକାଳୁ ହିଁ ସମସ୍ତେ ପରିବା ହାଟ ଯାଆନ୍ତି ବ୍ୟାୟାମ କରିବାକୁ। ପରିବା ହାଟରୁ ପରିବା ନେଇକି ଆସନ୍ତି ହେଲା। ଆପଣଙ୍କ ସ୍ତ୍ରୀ କାହିଁକି ଏମିତି ଭାବିଲେ କି ହଉଛି କି ମାନେ। ମାନେ ଆପଣଙ୍କୁ ସକାଳୁ ସକାଳୁ କହିଲେ, କାରଣ ଆପଣ ଖରାପ ଭାବିବେ ବୋଲି ଏଇଟା ତ ଭୁଲ ଧାରଣା ନା। ଆପଣ ସ୍ତ୍ରୀଙ୍କୁ କହିବେ, ତାଙ୍କର ଯେତେବେଳେ ଯାହା ଇଚ୍ଛା ହବ। ହଉଛି ଯେତେବେଳେ ସରିଯିବ ସବୁ ଯାକ ଆଗତୁରା କହିବେନି, ଯେତେବେଳେ ସବୁ ଯାକ ସରିଯିବ। ସେତେବେଳେ ହିଁ କହିବେ। ବୁଝିଲେ, ମୁଁ ଆପଣଙ୍କୁ ଯାହା କହିଲି, ଆପଣ ଭଲରେ ବୁଝିପାରିଲେ ନା ବୁଝିପାରିଲେ ନାହିଁ।
ହଁ, ହଁ ବୁଝିଲି ଯେ ମାନେ କଥା ରା କଣ କି? ଆଳୁଟା ସରିଯାଇଛି, ମୁଁ କାଲି କାମରେ ବ୍ୟସ୍ତ ଥିଲି ଡେରି ହେଲା ଫେରିଲି କାଲି ତା ପରେ କାଲି ଦିନସାରା ଆଜ୍ଞା ବର୍ଷା ହେଇଛି। ଆପଣଙ୍କ ଆଡ଼େ କଣ ହଉଛି ନ ହଉଛି ମୁଁ ଜାଣିନି। କିନ୍ତୁ ଏତେ ଜୋର ବର୍ଷା ହେଉଚି ଯେ ଆପଣ କୌଣସି କାମ କୁଆଡ଼େ ଯାଇ କରିପାରିବେନି। ତେଣୁ ଏଇ ସବୁ ସମସ୍ୟା। ତେଣୁ କାଲି ନହେଲେ କହିଥାନ୍ତା ଆଣିବା ପାଇଁ, ତେଣୁ ବର୍ଷାରେ ତେଣୁ ଏବେ ସକାଳ ଟିକେ ବର୍ଷା ନାହିଁ। ସେଥିପାଇଁ ମୋତେ କହିଲେ ଆଳୁ ଟା ସରିଯାଇଛି ଆଳୁ ଟା ଆଣ। ଆଉ ଆମର ଚିଙ୍ଗୁଡ଼ି ଆଇଚି ଆଜି ଚିଙ୍ଗୁଡ଼ି ତରକାରୀଟେ ହବ। ସେଥିପାଇଁ ମତେ କହିଲା ଆଳୁ ଟା ନେଇକି ଏ ଖାଲି ଦେଇଦିଅ ଜା ହବ। ତେଣୁ ମୁଁ ବାଧ୍ୟ ହେଇକି ଗଲି ଯାଇକି ଆଳୁଟା ନେଇକି ଆସିଲି ଆଉ କଣ ବୁଝିଲେ।
ନାଇ ଭ ଭଲ କରିଛନ୍ତି ଆପଣ ଆଳୁଟା ନେଇ ଆସିଛନ୍ତି ବହୁତ ଭଲ କରିଛନ୍ତି। ଆଉ ମୁଁ କଣ କହୁଥିଲି କି ଆପଣଙ୍କର ଯୋଉଠି ରହୁଛନ୍ତି। ସେଇଠୁ ପରିବା ହାଟ ଟା କେତେ ବାଟ କହିଲେ, ପରିବା ହାଟରେ ଖାଲି ଏମତି ଆଳୁ ପିଆଜ ଦୋକାନ ନା ସବୁ ପ୍ରକାର ପନିପରିବା ମିଳେ।
ଆଜ୍ଞା ଆପଣ ବିଶ୍ୱାସ କରିପାରିବେନି। ସେଠି ଆଳୁ ପିଆଜ ରସୁଣ ଅଦା ଦୋକାନ ତ କୋଡ଼ିଏଟା ଖଣ୍ଡେ ହବ। ତା ଛଡ଼ା ପରିବା ଦୋକାନ ମିନିମମ୍ ପ ପଚାସଟା ଷାଠିଏଟା ପରିବା ଦୋକାନୀ ବଉଛନ୍ତି ଏଠି ଲୋକାଲ୍ ହାଟ ଗୋଟେ ସ୍ୱତନ୍ତ୍ର। ଆଉ ବିଭିନ୍ନ ପ୍ରକାର ଶାଗ, ଆପଣ ଆମେ ଗାଁରେ ସେ ଶାଗ ନା ଜାଣିନୁ କି ଧରିନିଉ ସେ ଶାଗ ସବୁ ଏଠି ବିକ୍ରି ହଉଛି। ଆଉ ଗାଉଁଲି ଦେଶୀ ପରିବା ମଧ୍ୟ ମିଳୁଛି ଏଠି, କାରଣ ଏଇ ପାଖାପାଖି ଦି ତିନି କିଲୋମିଟର ଚାରି କିଲୋମିଟର ଦୂରରେ ଏ ସବୁ ଗାଁ ଅଛି। ଦଶ କିଲୋମିଟର ଦୂରରୁ ଲୋକ ସବୁ ଆସିକି, ନିଜ ବାଡ଼ିରେ କରୁଥିବା ପରିବାକୁ ଆଣି ଏହି ହା ହାଟରେ ବିକନ୍ତି। ତେଣୁ ଫ୍ରେଶ୍ ପରିବାଟା ମିଳେ, ତାଛଡା ଦେଶୀ ପରିବାଟା ପାଆନ୍ତି। ତେଣୁ ଲୋକମାନେ କିଣିବା ପାଇଁ ବହୁତ ଲୋକ ଆସ ଛନ୍ତି ଏ ହାଟ ଉପରେ ବହୁତ ଲୋକ ନିର୍ଭର କରୁଛନ୍ତି। ତେଣୁ ଲୋକମାନେ ସବୁ ଆସିକି ଏଠି ସବୁ କିଣନ୍ତି। କାହିଁକିନା ସ୍ପେଶାଲ୍ କରି ଆମର ଶାଗ ଗୁଡ଼ାକ ପାଇଯାଆନ୍ତି। ଆଉ କିଛି ପରିବା ପତ୍ର ଦେଶୀ ପରିବା ମଧ୍ୟ ଏଠି ଲୋକ ଏଇ ହାଟରୁ ପାଆନ୍ତି। ସେଥିପାଇ ଲୋକ ଗୁଡ଼ା କ ଲୋକ ସକାଳୁ ଆସନ୍ତି କାରଣ ଚାଷୀମାନଙ୍କଠୁ କିଣିଲେ ଟିକିେ ଶସ୍ତା ହୁଏ। ଆଉ ଫ୍ରେଶ ପରିବାଟା ମିଳେ, ସେଥିପାଇଁ ଲୋକମାନେ ଏଠି ଆସି ସବୁ ପରିବାପତ୍ର ନିଅନ୍ତି। ଆମର ଆମ ପୁଅଟି ବେଳେବେଳେ ପରିବା ଆଣେ ଯାଇକି ମାର୍କେଟରୁୁ। ଆଉ ତେଣୁ କିଛି ଅସୁବିଧା ହୁଏନି ଆମର। ଯେତେବେଳେ ସଟେଜ୍ ପଡ଼େ, ଆମର ଆଳୁ ଆକ୍ଚୁଆଲି ଆମ ପୁଅ ପାଞ୍ଚ କିଲୋ ଦଶ କିଲୋ ଖଣ୍ଡେ ନେଇଆସେ। ତେଣୁ ଆଜି ସରିଯାଇଚି ବୋଲି ଆଳୁ ସେଥିପାଇଁ ମୋତେ କହିଲେ ତୁମେ ନେଇ ଆସ ଯାଇ କିଲେ ଆଳୁ। ଆଉ ଚଳିଯାଉ ତାପରେ ଦେଖିବା। ତେଣୁ ଯାହା ବିି ହେଲେ ସମସ୍ତଙ୍କ ଘରେ ଅଧ କିଲୋ କିଲେ ଆଳୁ ପ୍ରତିଦିନ ଖର୍ ଚ ହବ ଅଧ କିଲେ ତ ନିଶ୍ଚିତ ଖର୍ଚ୍ଚ ହବ ନା ବୁଝିଲେ କି।
ହଁ ହଁ ଆପଣ ଏଇଟା ପୁରା ସତ କଥା କହିଲେ ଜଣଙ୍କ ଘରେ କିଛି ନଥିଲେ ମଧ୍ୟ ସେ ଆଳୁ ପିଆଜରେ କିଛି ଗୋଟେ ବନେଇକି ଖାଇ ଦେଇକି ମଧ୍ୟ ରହିଯିବ। ଆଉ ଆପଣ ଯୋଉ କହିଲେ ଦେଶୀ ପରିବା ଦେଖନ୍ତୁ ସହରରେ ଯୋଉଠି ଯୋଉଠି ସବୁ ଦେ ଶୀ ପରିବା ମିଳୁଚି ଦେଶୀ ପରିବା ମିଳୁଚି ସେଇଠି ମାନେ ସବୁ ଲୋକଙ୍କର ଭିଡ଼। କାହିଁକି ନା ଦେଶୀ ଦେଶୀ ପରିବାର ସ୍ଵାଦ କିଛି ଅଲଗା ତ ମାନେ ସେଥିପାଇଁ ହଉଚି ଦେଶୀ ପରିବା ହଉଚି ସମସ୍ ସେ ଖାଇବେ ବୋଲି ଏଇ ଯୋଉ ଆପଣଙ୍କ ପାଖରେ ହିଁ ତ ଗାଁ ଟା ନା ମାନେ ଟିକେ ଦୂରରେ ସେଠି ଏ ଯାଏଁ ବି ଲୋକମାନେ ଚାଷ ବାସ କରୁଛନ୍ତି। ପରିବା ଲଗଉଚନ୍ତି। ଏଇ ବିକିବା ଅର୍ଥରେ ଲଗଉଚନ୍ତି। ଆଉ ଗାଁ ଗାଁ ପିଲା ବି ହଉଚି ଖାଇବେ। ଗାଁ ଲୋକ ବି ଖାଇବେ। ସେଥିପାଇଁ ହଉଚି ବି ଲଗଉଚନ୍ତି। ସେଇଟା ହିଁ ମୋତେ ବହୁତ ଭଲ ଲାଗୁଚି ତ ମାନେ ସେଇ ପରିବା ଖାଇବେ ବୋଲି ଆପଣଙ୍କ ହା ଟରେ ବୋଧେ ବେଶୀ ଲୋକ ହଉଥିବେ ମାନେ ଖାଇବାକୁ ହଉଚି ସେଇ ପରିବା ଆଉ ନା କଣ ଆଉ କଣ କହୁଛନ୍ତି?
ଦେଖନ୍ତୁ ଆଜ୍ଞା ଗୋଟେ କଖାରୁ ଫୁଲ ଗୋଟେ ଦିନିଷ ସେଟା ସବୁ ସମୟରେ ମିଳେନି। ତେଣୁ ଚାଷୀ ଯେତେବେଳେ ତୋଳିକି ନେଇକି ଆସେ ସଖାଳୁ। ତେଣୁ ସେଠୁ ସାଙ୍ଗେ ସାଙ୍ଗେ ଆଣି ତୋମେ ସାଙ୍ଗେ ସାଙ୍ଗେ ଖାଇପାରିବ କଖାରୁ ଫୁଲଟା। ତେଣୁ କଖାରୁ ଫୁଲ ରଗି ହେଇଗଲେ ଗୋଟେ ଦିନ ସେ ଖରାପ ହେଇଯିବ ଆଉ ଦିନ ଦିଟା ପରେ ଆଉ ତାକୁ କିଛି କରିପାରିବେନି। ତା ଛଡ଼ା ଦେଶୀ ପୋଇ ସେମାନେ ସବୁ ବାଡ଼ି ଘରେ କରିଥାନ୍ତି। ପୋଇ ଗଛରେ କିଛି ପରିଶ୍ରମ ନାହିଁ ଆଜ୍ଞା। ପୋଇଟା ଲଗେଇ ଦେଇ ଉଠେଇଦେଲେ ଚାଲିଲା ତାର ପୋଇ। ତେଣୁ ସେ ପୋଇକି ଆଣି ସେମାନେ ବେପାର କରନ୍ତି। କଖାରୁ ଡଙ୍କ ଗୋଟଏ ଜିନିଷ। ସେ ଡଙ୍କଟି ସେଇଠୁ ଗାଁ ଲୋକମାନେ ତାଙ୍କ ବାଡ଼ିରେ କରିଥିବେ। ସେ ଡଙ୍କ ଗୁଡେ ଆଣିକି ଦି ଚାରି ଖଣ୍ଡ କରିକି ଦଶ ଟଙ୍କାରେ ବିକନ୍ତି। ଲୋକ ବି ସବୁବେଳେ ତ ଖାଆନ୍ତିନି ବେଳେ ବେଳେ ନେଇ ଖାଇବେ। ତା ଛଡା ଏଠି ଆମର ଯୋଉ ସବୁ ଫୁଲ ଗଛ ଅଛି ଲୋକମାନେ ତାକୁ ନେଇକି ପୂଜା କରନ୍ତି ବୁଝିଲେ କି। ପରିବାର ପରିବା ଗୋଟେ ଦିନିଷ ତେଣୁ ଯାହା ବି ହେଲେ ଆପଣ ହାଇବ୍ରିଡ଼୍ ପରିବା ଆଣିଲେ ତାର ଟେଷ୍ଟ ଏତେ ଭଲ ଲାଗେନି। କିନ୍ତୁ ଏତେ ପରିମାଣ ଲୋକ ଖାଇବା ପାଇଁ ଆମର ତ ଆମର ଲୋକାଲ୍ ଲୋକମାନେ ଚାଷ କରି ଯୋଗେଇ ପାରିବେନି। ତେଣୁ ଏଟା ବାହାରେ ସବୁ ଚାଷ ହେଇକି ଏଗୁଡ଼ା ସବୁ ଆଉଚି। ତେଣୁ ଫଳ ଅଧିକ ସିନା ଉତ୍ପାଦନ ହେଲେ, ତେଣୁ ଆମର ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଅଧିକ ପରିମାଣରେ ଫଳ ପନିପରିବା ସୁ ଚାଷ କରୁଛନ୍ତି ତେଣୁ ଆମ ଲୋ ଲୋକମାନଙ୍କୁ ଏତେ ପରିମାଣରେ ଲୋକ ଯୋଗେଇବା ପାଇଁ ଏସବୁ ପ୍ରକାର ଅନୁକରଣ କରାଯାଉଛି। ଆଉ ଗୋଟେ ଦେନିଷ ହେଲା ଦେଶୀ ପରିବାରେ ଆମର ବହୁତ ଭଲ କାରଣ ସେମାନେ ଏତେ ପରିମାଣରେ ବିଷ ସାର ସ ସବୁ ଦେଇନଥିବେ ତେଣୁ ନ୍ୟାଚୁରାଲ୍ ପଦ୍ଧତିରେ କର ଥିବେ ତେଣୁ ସେଇଥିପାଇଁ ପରିବାଟା ଭଲ ଲାଗେ। ତେଣୁ ଗାଉଁଲି ଲୋକଙ୍କୁଠୁ ପରିବାଟା ଆଣିଲେ ଭଲ ହୁଏ ବୋଲି ସମସ୍ତେ ସେ ତାଙ୍କ ଉପ ଉପରେ ନିର୍ଭର କରନ୍ତି ବହୁତ।
ହଁ ଦେଖନ୍ତୁ ଆଉ ବି ଗୋଟେ କଥା ରହିଲା ଉଞ୍ଚା ଦର ମାନେ ସେ ଯୋଉ ଗାଉଁଲି ଲୋକ ମାନେ ଦେଖନ୍ତୁ ଗାଁ ରୁ ଆଣିଲେ ବିକିଲେ। ତ କିନ୍ତୁ ଅନ୍ୟ ଜାଗାର ପରିବା ଗୁଡାକ କେତେ ବାଟ ରୁ ଆସୁ ଚି, ସବୁ ଗାଡି ମଟର ଦେଇକି ସେମାନେ ପରିବାର ଦାମ ଠାରୁ ଗାଡି ମଟର ଦାମ୍ ତା ଉପରେ ପକେଇକି ଆହୁରି ପଇସା ନେଇଯାଉଛନ୍ତି। ମାନେ ପରିବାର ଦାମ ଯେତିକି ନୁହଁ। ତାର ପାଞ୍ଚ ଗୁଣା ଗାଡି ମଟରରେ ଦାମ ପକେଇକି ନଉଛନ୍ତି। ସେଇଥିପାଇଁ ଆମ କୁଲାଗୁଛି କି ସେ ପରିବା ଗୁଡାକ ଅଧିକ ଦାମ୍। କିନ୍ତୁ ଏଇ ମା ଏଇ ଯୋଉ ଘର ପାଖରେ ଚାଷୀ ହେଲା ସେ ତା ଘରୁ ଆଣିଲା। ସାଇକଲରେ ନଦିକି କିମ୍ବା ଗାଡିରେ ନଦିକି ନେଇ ଆସିଲା। ହଉଛି ବିକିଦେଲା ଅଳ୍ପ ପଇସାରେ ସିଏ ତାର କାମ ଚଳେଇ ଦେଲା। ତାର ଲାଭକୁ ଲାଭ ଭ ହେଲା ଆମର ବି ବେଶୀ ପଇସା ଖର୍ଚ୍ଚ ହେଲାନି କିଣିବାରେ କାମ ସଇଲା। କିନ୍ତୁ ଅନ୍ୟମାନେ ଯୋଉ ପଠଉଛନ୍ତି ସବୁ ଏତେ ଏତେ ବାଟରୁ ଅନ୍ୟ ରାଜ୍ୟ ରୁ ଆସୁଛି ଆଳୁ। ପିଆଜ ହେରିକା ହେଲା କି ଆଉ ସବୁ ପରିବା ହେଲା ସେମାନେ କଣ ପୁରା ମାନେ ଆସୁଛନ୍ତି ଏତେ ବାଟରୁ ସେଥିପାଇଁ ଗାଡି ଖର୍ଚ୍ଚକୁ ପକାଇ ଦେଇକି ରେଟ୍ କରିଦେଉଛନ୍ତି। ମୁଁ ଠିକ୍ କହିଲି ନା।
ହଁ ଗୋଟେ ଜିନିଷ ଦେଖ। ଗାଁ ଲୋକମାନେ ଯୋଉ ତାଙ୍କ ବାଡିରେ ତିଆରି କରୁଛନ୍ତି। ପରିବା ସବୁ ଆଣୁଛନ୍ତି। ସେ ମାର୍କେଟ୍ ରେଟେ ରୁ କମ୍ ରେଟେ ରେ ଦେଉଛନ୍ତି। ଆଉ ଗୋଟେ ସବୁଠୁ ବଢିଆ ଜିନିଷ ହେଲା ଦେଖିବେ ଆପଣ। ତାଙ୍କର ଯେତେବେଳେ ଜିନିଷ ସରିଆସିଥିବ ଅଳ୍ପ ଜିନିଷ ଥିବ। ସେମାନେ ଶସ୍ତାରେ ଦେଇଦିଅନ୍ତି। କଣ ନେଇଯାଅ ଏତିକି ପଇସା ଦେବ ଆଉ। ଧର ପଚାଶ ଟଙ୍କା କଲେ ଆପଣ କହିବେ ତିରିଶ ଟଙ୍କା ଦିଅ। କହିବ ନେଇଯାଅ ତମେ ଯଦି ସବୁଦିନ ତାଙ୍କୁ ଆଣୁଥିବ। ସେମାନେ ବି ଶସ୍ତାରେ ଦେଇ ପଳାନ୍ତି। ଛଚିନ୍ଦ୍ର ଗୋଟେ ଜିନିଷ ଦେଖନ୍ତୁ। ଆପଣ ଛଚିନ୍ଦ୍ରଟା ଆରାମ୍ସେ ପାଇଯିବେ ମାନେ ବହୁତ ଶସ୍ତାରେ ତାଙ୍କଠୁ। ଲାଉ ଗୋଟେ ଜିନଷ ଦେଶୀ ନାଉ ଆଜ୍ଞା ଆସୁଛି। ମାନେ ଆପଣ ଶସ୍ତାରେ ଦୋଉଛନ୍ତି ଆପଣ କିଣିପାରିବେ। ହୁଁ ବହୁତ ସାରା ପରିବା ଯୋଉ ଖଡା ଗଛ ଆପଣ ବିଭିନ୍ନ ପ୍ରକାର ଶାଗ ହେଲା। ନେଉଟିଆ ଶାଗ ହୋଉ କୋଷଳା ଶାଗ ହୋଉ ମଦରଙ୍ଗା ଶାଗ କଳମ ଶାଗ ସୁନସୁନିଆ ଶାଗ ଏମାନେ ସବୁ ଗାଁ ଲୋକ। ସୁନସୁନିଆ ସାଗ ତ ଆଉ ତ ବାହାରୁ ଆସୁନି। ଏଇ ଲୋକାଲ ଚାଷୀମାନେ ସୁନସୁନିଆ ଶାଗ ଆଣିଦେବେ। କଳମ ଶାଗ ଦେବେ। କଳମ ସାଗ ସ୍ୱତନ୍ତ୍ର ଚାଷ କରୁ ଛନ୍ତି ସେମାନେ କଳମ ସାଗ ଆଣି ଦିଅନ୍ତି। ଆମେ ଯିଜା କିଛି ରହୁ ତ ସପ୍ତାହରେ ଥରେ ଖାଇପାରିବା। କି ମାସରେ ଦି ଚାରି ଥର ଖାଇପାରିବା। ତେଣୁ ସେଥିପାଇଁ କଳମ ଶାଗଟା ଏଇଠୁ ପାଖରେ ମିଳେ। ଖଡା ଶାଗ ମିଳେ। ତେଣୁ ଶାଗ ଫାଗ ପ୍ରତିଦିନ କିଛି ଅ ଏପଟ ଟିକେ ଟିକେ ଖାଇବ ତ। ସବୁଦିନ ନ ଖାଇଲେ ସପ୍ତାହତ ଥରେ ଦି ଥରେ ଆମେ ଶାଗ ଖାଇପାରିବା। ତା ଛଡା ସ-ସ-ସଜନା ଶାଗଟା ଆମର ଏଠି ଲୋକ୍ କଙ୍କ ବାଡିରେ ସଜନା ଶାଗ ଅଛି। ସଜନା ଛୁଇଁ ମିଳୁଛି। ଆପଣ ଦେଖନ୍ତୁ ହାଇବ୍ରିଡ୍ ଛୁଇଁ ଆପଣ ଖାଇବେ। ଆଉ ଦେଶୀ ଛୁଇଁ ଖାଇବ ସଜନା ଛୁଇଁ ତାର ଟେଷ୍ଟ୍ ଅଲଗା। ଜାଣିଛନ୍ତି ନା ନାଇଁ ଆଜ୍ଞା?
ହଁ ଦେଶୀ ଛୁଇଁ ଗୁଡାକ ପୁରା ନରମ ହେଇଥାଏ। ତାର ମାଂସ ଟା ବହୁତ ହିଁ ନରମ ହେଇଥାଏ। କିନ୍ତୁ ହାଇବ୍ରିଡ୍ ର ପୁରା ଟାଣ ଟାଣ ଲାଗେ। ଛୁଇଁଙ୍କୁ ଆମେ କଣ ଚୋବେଇକି ଖାଆନ୍ତି। ତ ସେଇ ଗୁଡାକ ଏମିତି ଦାନ୍ତରେ ପଶିଯାଏ। କିନ୍ତୁ ଏଇ ଗୁଡାକ ର ଏଇ ମାନେ ଉପର ଚମଟା ଏତେ ନରମ ଥାଏ ଯେ ବହୁତ ହିଁ ଭଲ ଲାଗେ। ତ ସେଇଆ ହିଁ ମୁଁ କହିଲି। ଦେଶୀ ଓଉ ବିଦେଶୀ ଭିତରେ ଆକାଶ ପାତାଳର ତଫାତ୍ ଥାଏ। ତ ସେଥିପାଇଁ ମତେ ଦେଶୀ ପନିପରିବା ଦେଶୀ ଛୁଇଁ ସବୁ ଦେଶୀ ଜିନିଷ ହିଁ ଖାଇବାକୁ ବହୁତ ପସନ୍ଦ। ସେଥିପାଇଁ ମୁଁ ବି ଆପ୍ ସକାଳୁ ସକାଳୁ ଯାଇକି ପରିବା ଆଣିବାକୁ ପସନ୍ଦ କରେ। କାରଣ ସକାଳୁ ଚାଷୀ ନେଇକି ଆସିଥିବ। ସିଚ୍ କେମିତି ଚିନ୍ତା କରୁଥିବୁ ଜଲ୍ ଦି ସାରି ଦେଇକି ମୁଁ ପଳାଏ। ହଉ ତାହେଲେ ମୁଁ ଏବେ ରଖୁଛି। ଆପଣ ଯାଆନ୍ତୁ କଣ କରିବେ ଆଉ।
ଆଚ୍ଛା ଠିକ୍ ଅଛି ଓକେ।